ହ୍ୟାଲୋ।
ହଁ କଣ କରୁଛନ୍ତି।
ଏଇଠି ବସିଛି ଆଉ ଆପଣ।
ହଁ ମୁଁ ଏଠି ଶୋଇଥିଲି ଆଉ ଆଜି କଣ ରୋଷେଇ କରିଥିଲେ। ହଁ ଖାଇସାରିଲିନି ଆପଣ।
ହଁ ମୁଁ ଏଇଠି ଖାଇକି ବସିଛି ଆଉ।
ଆଜି କଣ ରୋଷେଇ ହେଇଥିଲା।
ଆଜି ହେଇଥିଲା ଭାତ ମା ସରି। ଭାତ ହେଇଥିଲା ପୋଟଲ ତରକାରୀ ହେଇଥିଲା ଆଳୁ ଭଜା ହେଇଥିଲା ଆପଣ।
ଭାତ ପୋଟଳ ତରକାରୀ ଆଳୁ ଆଉ ଜହ୍ନି ଭଜା।
ଆମ ଦି ଜଣଙ୍କର ସେମ୍ ସେମ୍ ଖାଇବା ଆଉ।
ନା ଆଉ ରଜ କେମିତି କଣ କାଟିଲେ।
ହଁ ରଜ ସେମିତି ମୁଁ ତ ବାହାରେ ରହିକି ପଢୁଥିଲି। ଆଉ ଆସିଥିଲି ଗାଁ କୁ ତ ଗାଁ କୁ ଆସିଛି ମାନେ ତ ମଜା ହବ ଆଉ ରଜରେ ଦୋଳି। ଖାଇଥିଲୁ ବୁଲିବାକୁ ଯାଇଥିଲୁ ଆଉ କିଛି ତ କାମ ଝିଅ ମାନଙ୍କୁ କରନ୍ତିନି। ବସିକିନା ପାନ ଫାନ। ଖାଇଲୁ ଲୁଡୁ ଖେଳିଲୁ ଏମିତି ସେଲିବ୍ରେଟ ହେଲା ଆଉ ଆପଣଙ୍କର‌‌।
ମୁଁ ତ ମୁଁ ବି ସେଇ ବାହାରେ ରହିକିନା ଜବ୍ କରୁଛି। ତ ମୁଁ ଯାଇଥିଲି ଗାଁକୁ ତ। ଗାଁକୁୁ ଯାଇଛି ଦେହ ଖରାପ ହେଇଗଲା ସେଇଦିନା ପୁଣି ରଜ ଦିନ ବର୍ଷା ହେଲା। ଫାଷ୍ଟ୍ ରଜ ଦିନ କିଛି କୁଆଡେ ଯାଇପାରୁନି ତାପରେ ମୁଁ ରବିବାରେ ରହି। ପୁଣୂ ସୋମବାର ଦିନ ପଳେଇ ଆସିଲି ରିଟର୍ଣ ତ ଏଠି ବି ଭଲ ରଜ ହୁଏ ମୁଁ ଯୋଉଠି ରହୁଛି। ମହୋଉତ୍ସବ ଘରିକା ହୁଏ ସେଇଠି ଆମେ ବୁଲଲୁ ସାଙ୍ଗମାନେ ସବୁ ଆଉ।
ଓହୋ ଆପଣ କୋଉଠି ଜବ୍ କରୁଛନ୍ତି।
ମୁଁ ଭୁବନେଶ୍ଵର।
ହଁ କି ଜବ୍ କରୁଛନ୍ତି।
ମୁଁ କମ୍ପ୍ୟୁଟରରେ ଅଛି ଆଉ।